ହଁ।
ଆଜ୍ଞା।
କହୁନ ହଁ ନମସ୍କା ନାଇଁ ଆଉ ଖାଇ ସାରିଲଣି ରାତିରେ।
ମତେ ଖିଆ ପିଆ ହଁ ସଇଲାଣି ଆମେ ଟିକେ ହଜମ ହବା ପାଇଁ ଟିକେ ବେଳା ବେଳି ଖାଇଦଉଛୁ। ଆଠଟା ଭିତରେ ଆମର ଖିଆ ପିଆ ସରି ଗଲାଣି।
ଭଲ ନା ଜଲଦି ଖାଇ ଖୁଇ ଦବା ଦରକାର ଆମ ଘରେ ତ ବିଳମ୍ବ ହୁଏ ଖାଇବା ପାଇଁ। ତଥାପି ମୁଁ ଜଲଦି ଖାଇଦିଏ। ଆମ ଘରେ କେହି ଖାଇନାହାନ୍ତି, ମୁଁ ଖାଇ ଦେଇଛି।
ଆଜ୍ଞା, ଆଜ୍ଞା ଶୀଘ୍ର ଯେତେ ଶୀଘ୍ର ଖାଇବ ସେତେ ଶୀଘ୍ର ହଜମ ବି ହବ ଦେହ ଭଲ ରହିବ। ଯେହେତୁ ରାତିରେ ଆମେ ଶୋଇବା ନା ବୁଲାବୁଲି ନାହିଁ।
ହଁ ହଜମ ନହେଲେ ଦେହ ଖରାପ ହବ ଏ ଗ୍ୟାସ ହବ।
ବାନ୍ତି ହବ ଏ ଦୁନିଆ
କଣ କହିଲେ ଆଜି ଆମ ସାଙ୍ଗର ଗୋଟେ ସୁୁକାର ଗଲା ତ ଆଉ ତାଙ୍କ ତ ଆମେ ଯାଇଥିଲୁ।
ହଁ ଦାଦାଙ୍କ ଝିଅ ଘର ପାଖରେ।
ହଁ ସୁକାର ଗଲା ତାଙ୍କର ହଉଛି କଣ କହିଲ? ହଁ ଆ ହଁ ଯୋଉ ଗଲା ସୁନା ଚେନେ ମୁଦି ପୁଅ ପାଇଁ, ଆଉ କଂସା ପିତ୍ତଳ ଜିନଷ ଷ ଆଉ ଆଟାଜିରେ ସବୁ ‌ସୁଅଁ ପାଉଡର। ଆଉ କପଡା, ଡ୍ରେସ୍ କପଡା, ଆଉ ବ୍ରସ ସ ହଁ ବ ବ୍ରସ, ଛତିଆ କଢା ଏଗୁଡା ସବୁ ଗଲା, ଆଉ ବାରିକ ନାହକ ବ୍ରାହ୍ମଣ ଏମାନେ ସ ସବୁ ଗଲେ, ତା ଭାଇ ନେଇକି ଗଲା। ଆଉ ସେ ଗଲା। ତାପରେ ଆମେ ସେଠ ସେଠ ସେ ତାପରେ ସାତ ଜଣ ସ୍ତ୍ରୀ ଲୋକ ଆସିକି ଜାଇ ରଗଡା କାର୍ଯ୍ୟକ୍ରମ କଲେ।
ଆଜ୍ଞା।
ଯାଇ ରଗଡି ସାରିକି ସେ ଝିଅକୁ ସିନ୍ଦୁର ପିନ୍ଧେଇ ଦେଲେ ଶଙ୍ଖା ପିନ୍ଧେଇ ଦେଲେ।
ସବୁ ଜାଇ ରଗଡିଆକୁ କିଏ ସବୁ ଆସ କିଏ ସବୁ ଆସିଥିଲେ ସ ସ
ସେଇ ଘର ପାଖେରେ। ହଁ ସ୍ତ୍ରୀ ଲୋକମାନେ ଆସିଥିଲେ ଘର ପାଖେରେ ତାର ହଉ ଛି ଭାଉଜ ହେବେ, ଭାଉଜ ହେବେ ଆଉ ମା ହେବେ ଏମାନେ ସବୁ ଛଅ ସାତ ଜଣ ସ୍ତ୍ରୀ ଲୋକ ଆସି ଯାଇ ରଗଡା କଲେ। ହଁ ଆଉ ସେ ଟିକେ କନ୍ଦା କ କନ୍ଦି କଲା।
ଆପଣଙ୍କର କଣ ପିଲାଦିନର ସାଙ୍ଗ ନାଇଁ।
ହଁ ପିଲାଦିନର ସାଙ୍ଗ, ଭଲ ସାଙ୍ଗ, ହଁ। ଆ ସେଥିପାଇଁ ସେଥିପାଇଁ ଆମେ ଭାରି ମନ, ମନ ଦୁଃଖ ଆମର ଆମେ କନ୍ଦା କଟା ଟିକେ କଲୁ।
ତାପରେ କନିଆ ଡାକରା ଦି ଜାଗା ରୁ ଆଇଥିଲା।
ଆଜ୍ଞା।
ହୁଁ।
ଆ ହୋ କଣ?
ହଁ ଏଇ ସବୁ ଛ ଏଇ ଛଣାଛଣି ଜିନିଷ ସବୁ ଆଉ କଣ କରିବେ ଫଳମୂଳ ଛଣା ଛଣି ଜିନିଷ।
ପୁରୀ ତକାର କଣ ବରା ସିଙ୍ଗଡା ଆଳୁଚ ତ ଆଉ
ଏକାର ଯେହେତୁ ଝିଅ ପିଲା ପଟୁ ଗଲେ ନାଇଁ କି। ତାଙ୍କର ସବୁ କିଏ ଆସିଥିଲେ ଆସିଥିଲେ ନା କଣ ନା ନାଇଁ।
ହଁ ତାଙ୍କର ତା ଭାଉଜପାଉଜ ଆଇଥିଲେ ଆଉ।
ଆଜ୍ଞା ଆଜ୍ଞା।
ଆଉ ତମେ ତ ଜାଣିଥିବ ତମେ ବି ଖାଇବାକୁ ଯାଇଥିବ ନା ଯେହେତୁ ତମର ବାହାଘର ହେଇସାରିଛି।
ଆଜ୍ଞା ଆଜ୍ଞା ଖାଇଲେ ଆଜ୍ଞା ତାକୁ ଟିକେ ମନା କରିବେ। ତେଲ ବାଜି ଜିନିଷ ବେଶୀ ଖାଇବେନି ଟିକେ ଥଣ୍ଡା ପାଣିଆ ଜିନିଷ ପଇବେ ହେଲେ ବାହାଘରରେ ବହୁତ ଅସୁବି ତମେ ମାନେ ଆମ କୂଳରେ ହବ।
ହଁ ବା ସତ କଥା ତମେ କଣ ତା କଥା କହୁଛ ଆମେ ବା ନିଜେ ଖାଇକି ଆମ ଦେହ ଖରାପ ହେଇ ହେଇଯାଉଛି ଗ୍ୟାସ ହେଇଯାଉଛି କେତେବେଳେ ଟିକେ ଝାଡା ହେଇଯାଉଛି ଏମିତି ଆଉ।
ଏଇ ଜିନିଷ ଟା ଯୋଉ ଆପଣ କହିଲେ ମୋର ମନେ ପଡିଗଲା ଝିଅ ଭଳିଆ କଥା ଘରେ ଦୁଃ କଷ୍ଟ ଲାଗିଲା ମାତ୍ର ସଜନା ଘର ହ ଭାଇ ଭଉଣୀ ମା ବାପା ସମସ୍ତଙ୍କୁ ଛାଡିକି ଗଟେ ଅଲଗା ଘରେ ରହିବା ଭାରି ଭାରି କଷ୍ଟକର।
ହଁ ଭାରି କଷ୍ଟ ବା କଣ କରିବା। ମଣିଷ ମଣିଷ ଜୀବନ ଯେତିକି କଷ୍ଟ। ଗୋଟେ ଝିଅ ଜୀବନ ତାଠୁ ଅଧିକ କଷ୍ଟ। ତ ବାପା ମାଆ କୁ ଛାଡି ଯିବା ହଁ ମୋ ପିଲା ଦିନର ସାଙ୍ଗ ମାନେ ଭଲ
ଆପଣ ସାଙ୍ଗ ଭିତରେ ଜଣେ ତ ପଳେଇଲେ ହେଇଗଲେ ଆଉ ଅଛନ୍ତି ସବୁ ଆଉ।
ନାଇଁ ଜଣେ ଆଗରୁ ବାହା ହେଇଥିଲେ। ଆଉ ଜଣେ ବାହାରଥିଲେ ଇଏ ଟିକେ ଭଲ ସାଙ୍ଗ ଭିତରୁ ଜଣେ ଆଉ ଆଉ ଯଉ ଜଣେ ଦି ଜଣ ଣ ବାହାରିଥିଲେ ବାହାରିଛନ୍ତି। ସିଏ କଣ କହିଲେ ଏତେ ଟିକେ ଭଲ ସା ନୁହନ୍ତି ତାଙ୍କଣ ବି ବହୁତ ପୂର୍ବରୁ ବାହାଘର ହେଇଥିଲା। ଆମେ ସେଥିବେଳେ ଏତେ ଯିବା ଯିବି କରିନୁ। ଏଇ ଯୋଉ ସାଙ୍ଗଠ ବାହାଘର ହହୁଛି ସେତରେ ହଁ। ଆପଣଙ୍କ ଗାଁ ରେ ବାହାହଉଛନ୍ତି।
ଆଚ୍ଛା ହ ଆଉ ସବୁ କଣ ସବୁ ତାଙ୍କର ଏବେ ସରିଲା ସବୁ ଗଲେ ଘରକୁ ନାଇଁ।
ହଁ ଖିଆପିଆ ସରି ସବୁ ଗଲେ ମୁଁ ଏଇ ଘରକୁ ଟିକେ ଆସିଛି ଗଡ଼ ପଡ଼ ହଉଛି ଆଉ। ଆଉ ଟିକେ ପରେ
ମୁଁ ବ୍ରାହ୍ମଣ ବ୍ରାହ୍ମଣ ନ ଆସିଥିଲେ ନା ଆମ ପୂଜାରୀ ନନା।
ହଁ ବ୍ରାହ୍ମଣ ନନା ଆସିଥିଲେ ସେ ପୁଅ ଘରକୁ ଗଲେ ଆଉ ନା କ ଆସିଥିଲେ ଆଉ ମୁଁ ଆସିଥିଲେ ବାରିକ ମାନେ ସବୁ ଗଲେ ଆଉ।
ଆଉ ସବୁ ବନ୍ଧୁବାନ୍ଧବ କିଏ ସବୁ ଯୋଗଦାନ ଦେଇ
ହଁ ବନ୍ଧୁବାନ୍ଧବ ଯେତେବେଳେ ତାଙ୍କ ସୁକାର ବଢା ହଉଥିଲା ବନ୍ଧୁବାନ୍ଧବ ଆଉ ତାଙ୍କର ସାଇ ପଡିଶାର ର ବଡ ବଡ ଗୁର୍ଜ ଲୋକମାନୋନ ସବୁ ଆସିକି ସେଟା ସବୁ ଦେଖିଲେ ଲେଖା ପଢା ହେଲା ପୂଜା ପାଠ ଭ୍ରମଣ କଲେ ଏ ସବୁ କାର୍ଯ୍ୟ ହେଲେ ତା
ଆଉ ତର କଣ କ କାର୍ଡ ଫାର୍ଡ ଛପା ସଇଲାଣି।
ହଁ ସେଗୁଡ଼ା ସେ ସବାଦ ବି ସରିଲାଣି ଖାଲି ନାଁ ସବୁ ଲେଖା ହେଇନି। ଆଉ ସେ ଯ ସାଙ୍ଗ ଟା କହିଛି କହିଲ ତୁ କାଲି ଟିକେ ଆସିକି। ଆଉ ନାଁ ଫା ଟିକେ ଲେଖି।
ପ୍ରଥମ ହଁ ପ୍ରଥମ କାର୍ଟ ଆଗେ ଜଗନ୍ନାଥଙ୍କୁ ଦିଆ ହେଇଥିବ ଭଗବାନଙ୍କୁ
ହଁ ପ୍ରଥମ କାର୍ଡରେ ଜଗନ୍ନାଥଙ୍କୁ ଦିଆହବ। ତାପରେ ଆମର ମା ସୁନ୍ଦରୀ ଅଛନ୍ତି ଆମ ଗ୍ରାମ ଦେବତୀ ତାଙ୍କୁ।
ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ। ନ ଆମ ବା ଆମ ଆମ ବାହାଘର ବେଳକୁ ବି ସବୁ ଏମିତି ହେଇଥିଲା ଏଇଠିକି ସାଙ୍ଗସାଥି। ହଁ ଦୂରେଇ ଯିବେ ଦୂରେଇ ଯିବେ ଆଉ ଟିକେ କଷ୍ଟଦାୟକ ଏ ଦିନିଷ ଆଉ।
ଆଁ ଭାରି କଷ୍ଟଦାୟକ ଝିଅ ବା।
ଯୌଗୁଡୁ ଯେତେବେଳେ ମନ ମନେ ଯେତେବେଳେ ମନେ ପଡିବ ଏତେ କାନ୍ଦ ମାଡିବ ମାନେ। ଯେତେବେଳେ ସେଁନୁ ତମେ ବି କାନ୍ଦିବ ସିଏ ବି ସେକିରେ କାନ୍ଦିବ ସେଥିରେ ବି ତା ମନ ଦୁଖ। ଭାବ ତାଙ୍କୁ କେନ୍ତି କେନ୍ତି ଲାଗିବ କିଛି ଦିନି ତାପରେ ଧୀରେ ଧୀରେ ଏଁ ଅଁ ସେ ତାଙ୍କ ସ
ଧୀରେ ଧୀରେ ଅଭ୍ୟାସରେ ଅଭ୍ୟାସରେ ପରିଣତ ହବଶ
ଯେତେ ଶୁଣ ଶୁଣ ଯେତେ ଅଭ୍ୟାସ ହେଇଗଲା ଆମର ବି ଅଭ୍ୟାସ ରେ ପରିଣତ ହେଇଯାଇଚି କିନ୍ତୁ ଶ ସେ ଦିନ ଆଉ କଣ ଫେରିବ
ନା ସେ ଯାହା ବି ହେଲେ କଷ୍ଟ ନା ଆଉ
ନୂଆ ଲୋକଙ୍କ ସାଙ୍ଗରେ ମିଶେଇବା ନୂଆ ଆ ଆ ହଉ ହଉ ବହୁ ହେଲେ ମାନେ ସବୁ ଏନା ଖାଲି ତାଙ୍କର ଓଷା ବାର ଆଉ ଭଲ ମନ୍ଦ ପର୍ବପର୍ବାଣୀ ଏଇଥିରେ ବେଶ ଧ୍ୟାନ ଦେବେ ଆଉ କଣ ସେମିତି ଆ ବଣ ଭୋଜିପ୍ରତି ନା ଦେଖାହବା ଇଏ ହବା ଆଉ ରହିବ ଆଉ କିଛି କିଛି ମାତ୍ରରେ ରହିବ କିଛି କିଛି ମାତ୍ରାରେ ରହିବନି ଆ
ଆଉ ଯେମିତି ନିଜର ଘରର ସ୍ଵାଧୀନତା ଥିଲା ନିଜ କାମ ନିଜେ କରିଥିଲୁ କୁଆଡେ ଗଲେ? ଉଁ କାହାକୁ ପଚାରିବାକୁ ପଡୁନଥିଲା ଏ ନା କଣ ସବୁ ତାଙ୍କ ଅଧୀନ ହେଇଗଲା ପରାଧୀନ ହେଇଗଲା। ଯା ଯୁଆଡେ ବି ଯିବ ତାକୁ ତାଙ୍କୁ ଘର ଲୋକଙ୍କୁ ପଚାରି ନଗଲେ ସେଟା ଗୋଟେ ଉଁ ଖରାପ୍
ଆଜ୍ଞା ଇଏ ତାହେଲେ ଘର ଇଏ ଘରର ତାହେଲେ ବଡ ବହୁ ନାଇଁ କି?
ହୁଁ ହୁଁ
ତାହେଲେ ଆଙ୍କ ଉପରେ ତ ବେଶୀ ମାନେ ଦାୟିତ ବେଶୀ ଇଏ ପଡିବ।
ହୁଁ।
ଆମେ କିଛି ଇଁ ଈ କରିବା ତାଙ୍କ ପାଇଁ ବହୁତ ମାନେ ଏନେ କଷ୍ଟକର ହେଇଯିବ ଧୀରେ ଧୀରେ ପୁଣି ଇ ଏ ହେଇଯିବ ଆଉ ଆଉ ବାହାଘର କେବେ ତାଙ୍କର?
ବାହାଘର ଏଇ ମାସ ଆରମ୍ଭରେ ହବ ପହିଲାରେ ଆଉ
ଆଚ୍ଛା ସମୁଦୀ ସାଙ୍ଗ ଫାଙ୍ଗ ସାଥି ସବୁ କହିସାରିଲେଣି ନାଇଁ
ହଁ ସାଙ୍ଗସାଥି କହିଲାଣି ଜଣ ଜଣଙ୍କୁ ନିମନ୍ତ୍ରଣ ଦଉଛି ଆଉ ସାଙ୍ଗସାଥି ମାନେ ଆସିବେ ଆଉ ମନ୍ଦିର ରେ ହବ ଭଗବାନଙ୍କ ମନ୍ଦିରରେ ସବୁ
ଆଜ୍ଞା କୋଟି ସେିହି ଆଖ ପାଖ ନା କୋଠୀ ଦୂର
ପାଖରେ ଗୋଟେ ଗ୍ରାମ ଅଛି ସେଇଠି ଗୋଟେ ମନ୍ଦିର ଅଛି ସେଇଠି ହବ
ହଁ ହଁ ଆମକୁ ବି ଫୋନ ମାଧ୍ୟମରେ ନିମନ୍ତ୍ରଣ ହେଇଚି ଆଉ ଆସିବା ପାଇଁ ଆମେ ଅନୁ ଆଜ୍ଞା ଆଜ୍ଞା ଆମକୁ ବି ଯିବା ପାଇଁ ଅନୁରୋଧ ବି କରିଛନ୍ତି କିନ୍ତୁ ସମୟ ହାଭ ଭାବ ପାଇଁ ମୁଁ ତ ଭାଇଙ୍କ କଥା କହିପାରୁନି ଯଦି ମୁଁ ନିଶ୍ଚିନ୍ତ ତାଙ୍କ ବାହାଘରରେ ଯୋଗଦାନ ଦେବି
ହୁଁ
ମୋ ପୁଅର ମୋର ଯିବୁ ଆଉ ଗଲେ ସେଠି ଆପଣଙ୍କ ସାଙ୍ଗରେ ଦେଖାହବ ସେମିତି ସାଙ୍ଗରେ ଦେଖାହେବ ଆମ ଘରକୁ ବି ଟିକେ ଯିବି ଆଉଁ ଯା ହବ ଶୁଣିକି ଟିକେ ଦୁଃଖ ବି ଲାଗିଲା ଭଲ ବି ଲାଗିଲା ଯେ ଆପଣଙ୍କ ସାଙ୍ଗ ବାହାଘର ଠିକ୍ ହେଇଯାଇଛି।
ହଁ।
ଅ ହଁ।
ମୁଁ ତମ କେଇ ଖାଇନାହାନ୍ତି ଘରେ ନାଇଁ
ନା ଘରେ ବାପା ଏବେ ଆସିଲେ ମା ବାପା ଭାଇ ଭଉଣୀ ସବୁ ଖାଇବେ ମିଶିକି ଆଉ
ଆ ଆପଣଙ୍କ ବଡ ଦିଦି ମାନେ ସବୁ କଣ କରୁଛନ୍ତି।
ସବୁ ଅଛନ୍ତି ନିଜ ନିଜ କାମରେ ବ୍ୟସ୍ତ ଆଉ।
ସମସ୍ତଙ୍କ ଦେହପା ଭଲ ଅଛି ତ?
ହଁ ଅସମସ୍ତେ ସୁସ୍ତସବଳ ଅଛନ୍ତି ଭଗବାନଙ୍କ ଦୟାରୁ ଭଗବାନଙ୍କ କୃପାରୁ।
ଆଉ ଆଜି କେତେ ଜଣ ଘରକୁ ସବୁ ଖାଇବା ପାଇଁ ଯାଇଥିଲେ।
ନାଇଁ ଆଜି ଦୁଇଟି ଘରୁ ଖାଇବା ପାଇଁ ଯାଇଥିଲି ଦୁଇଟି ଘରକୁ। ଆଉ କାଲିଠୁ ତ ବେଶୀ ବଢିଯିବ ମଝିରେ ଯୋଉ ତିନି ଚାରି ଦିନ ରହିଲା।
ବଢିଗଲେ ଶୁଣନ୍ତୁ ମୁଁ କଣ କୋହୁଚି ଶୁଣନ୍ତୁ ବଢିଗଲେ ବି ଆପଣ ଯାହାଘରୁ ଖାଇବାକୁ ଯିବେ ସେ ଯଦି ତେଲ ତେଲ ଯେତେ ଜିନିଷ ଦେଇଚନ୍ତି ଟିକେ ଦୂରେକି ରହିବେ ସେ ଝିଅକୁ ବି ଦୂରେଇକି ରଖିବେ। କାରଣ ଆଗକୁ ତାଙ୍କ ବାହାଘର ଅଛି ନା ତାଙ୍କ ଦେହ ଖରାପ ହେଇଗଲେ ପୁଣି ଅସୁବିଧା ହେଇଯିବ।
ଆମ୍ ସେୟାପା
ଜିନିଷ ତାଙ୍କୁ ଟିକେ ଥଣ୍ଡା ପାନୀୟ ଜିନିଷ
ମୋ ମତରେ ଶାଗୁ ମୋ ମତରେ ଶାଗୁ କଦଳୀ ଚକ ଟିକେ ଚିନି ପକେଇଦବ ଟିକେ ଭଲ ଲାଗିବ ଖାଇବାକୁ।
ବଢିଆ ଜିନିଷ ବଢିଆ ଖାଦ୍ୟ ସିଏ ଆମେ ଯେତେବେଳେ ଓଷା ବାର କରୁ ଆମ ମା ମାନେ ସବୁ ଏଇ ଜିନିଷ ସବୁ ଚକଡା ଚକୋଡି କରିଦିଅନ୍ତି। କେତେ ମାନେ ପେଟ ଥଣ୍ଡା ରୁହେ ଶାନ୍ତିରେ ରାତିରେ ଟିକେ ଶୋଇପାରିବୁ।
ସେରା ଖାଇଲେ ଶୋଇବାକୁ ବି ଭଲ ଲାଗିବ ଆଉ ଆଉ ଖାଲି କାଇ ତେଲ ବାଜି ଜିନିଷ ଗୁଡା
ନାଇଁ ନାଇଁ ଏନା ଡାକୁଛନ୍ତି ନା ବାଧ୍ୟରେ ଖୋଇ ଖାଇଦେବେ ସେଥିପାଇଁ ତାଙ୍କ ଦେହ ଖରାପ ହେଇଗଲେ ଆଉ କିଏ ନା ଡକୟତଯାଦୁନିଆ ଇଏ ବା ଭାରି ଅସୁବିଧାର ସମ୍ମୁଖୀନ ହେବେ। ସେଥିପାଇଁ ଟିକେ ଧ୍ୟାନ ଦେବା ପାଇଁ କହିଲି ଆଉ ଆପଣଙ୍କ ସାଙ୍ଗରେ କଥା ହେଇ ବହୁତ ଭଲ ଲାଗିଲା। ସାଙ୍ଗ କଥା କହିଲେ ଆଉ ମନ ଦୁଃଖ କରିବନି।
ନା ଧନ୍ୟବାଦ ବୁଝଉଥିବାରୁ
ଆଜ୍ଞା ଆଜ୍ଞା ହଉ ମୁଁ ସମୟ ହେଇଲାଣି ଆମେ ରଖୁଛୁ। ଶୁଭରାତ୍ରି ଆଜ୍ଞା।